ହାଲୋ ଆଜ୍ଞା।
କଣ କରୁଚନ୍ତି?
କିଛିନାହିଁ ଏଇଠି ବସିଛି ଆଉ ଆପଣ କଣ କରୁଚନ୍ତି।
ବସିଚି ଆଉ।
ଅହ ଆଉ ଖାଇବା ପିଇବା ସରିଲାଣି।
ନାଁ ଖାଇବା ପିଇବା ସରିନି ସରିବ ଆଉ।
ଆଉ ରାତିରେ ରୋଷେଇ ବାସ କଣ?
ହଁ ରାତିରେ ରୁଟି ଆଳୁଦମ ହେଇଚି ଆଉ।
ରୁଟି ସୋଲା।
ହଁ ହଁ ମୁଁ ଗୋଟେ କଥା ପଚାରିବାକୁ ଚାହୁଁଥିଲି କଣ କହିଲେ ମାନେ ମାନେ ଆଗ ମାନେ ଆଗକା ଲୋକ ଆଗ କା ଯୁଗରେ। ଯୋଉ ଝିଅ ମାନଙ୍କୁ ଯୋଉ ଫ୍ୟାସିଲିଟି ଦିଆହଉନଥିଲା ଏବେ ଦିଆହଉଛି ମାନେ ସେଇଟାଇପର ମାନେ ଗୋଟେ କଣ କହିଲେ? ମେରିଟ ଆଉ ଡିମେରିଟ ବିଷୟରେ ମୁଁ ଜାଣିବାକୁ ଚାହୁଁଛି କିଛି ମାନେ ଆଇଡିଆ ଅଛି ଆପଣଙ୍କର?
ହଁ ଆଇଡିଆ ମାନେ କଣକି ଆଗକାଳରେ ଝିଅ ମାନଙ୍କୁ ପାଠ ପଢେଇ ଦଉନଥିଲେ। ଦଉଥିଲେକି? ଅଳ୍ପ କେଉଁ ଅଳ୍ପପିଲା ଯାଉଥିଲେ ସ୍କୁଲ ପାଠ ପଢୁଥିଲେକି କଣ?
ତ ପାଠ ପଢିବା କଥାତ ଛାଡନ୍ତୁ ତାପରେ ଦେନ କର ଫାଷ୍ଟ କଥାହେଲା ଗୋଟେ ଝିଅ। ତେବେ ଘରେ ଗୋଟେ ଜନ୍ମହଉ।
ଜନ୍ମ ହଉଥିଲେ ବି ସମସ୍ତଙ୍କ ମନ ଦୁଃଖ ହେଇଯାଉଥିଲା।
ଠିକ୍ କଥା କହିଲେ ଆପଣ। ଯେତେବେଳେ ଗୋଟେ ଝିଅଏ ଜନ୍ମ ହଉଥିଲା ସେତେବେଳେ ଗୋଟେ ଘର ଲୋକ ମାନେ ମନ ଦୁ ଦୁଃଖ ହେଇଯାଉଥିଲା କିି ଜି ଫାଷ୍ଟେ ହେଲା ପୁଣି ଜିଅ ଜନ୍ମ ହେଲା। ଯୋଉଟା କି ଆଗକା ଯୁଗରେ କଣ ଲୋକମାନଙ୍କୁ ଗୋଟେ ଝିଅ ଜନ୍ମ ମାନେ ଝିଅ ଜନ୍ମ ନା ତାକୁ ପୁଣି ଜନ୍ମ କରିବୁ ପୁଣି ବାହାଘର କରିବୁ ହାଁ ବଜା ଲାଗେ ଠିକ୍ କଥା। ଗୋଟେ ଝିଅ ଗୋଟେ ସମସ୍ତଙ୍କ ପାଇଁ ଗୋଟେ ବୋଝ ଆଗକା ଯୁଗରେ ଲୋକ୍ କହୁଥିଲେ ଝିଅ ମାନଙ୍କୁ ବୋଝ ଭାବୁଥିଲେ ତାପରେ ଝିଅ ମାନଙ୍କୁ ବି କଣ ଘରୁ ବାହାର କରେଇ ଦଉନଥିଲେ ଝିଅ ମାନେ କଣ ଝିଅ ତାଙ୍କ ପାଇଁ ଗୋଟେ ବୋଝଠୁ ବେଶ୍ ସେ ଜରି ହେଇଯାଇଚି। ଦେନ ତାପରେ ଝିଅ ମାନଙ୍କୁ ଗୋଟେ ଝିଅ ଯଦି ବାହାରକୁ ଗଲା ଏଇ ତୁ ଝିଅ ପିଲା ତୁ ବାହାରକୁ ଯାଇପାରିବୁନି। ତା ତାପରେ ଆଗକା ଯୁଗରେ ଯୋଉ ଜେଜେମା ମାନେ ଥିଲେ ସେମାନେ କୁହନ୍ତି ନା ନାଇଁ ସେମାନେ କୁହନ୍ତି ଝିଅ ହେଇଚୁ ତୁ କଣ ୟାଡେ ଯିବୁ ତୁ କଣ ସିଆଡେ ଯିବୁ ତୁ ରାତି ରାତି ରାତି କଣ ସ୍ ମାନେ ନର୍ମ ମାନେ ଆଗକା ଡେଟ୍ ରେ ଦିନରେ ବି ବାହାର କରିଦଉନଥିଲେ ମାନେ ତାଙ୍କ ଝିଅ ମାନଙ୍କୁ କେହି ଦେଖିଆକୁ ମିଳୁନଥିଲା। ମୁଁ ଆହୁରି ଗୋଟେ କଥା ଆଗକା ଯୁଗରେ ଝିଅ ମାନଙ୍କୁ କଁ କରୁଥିଲେ ନା କମ ବର୍ଷରେ କମ ବର୍ଷରେ ବାହାଘର କରିଦଉଥିଲେ।
ହଁ ବାଲ୍ୟ ବିବାହ କରିଦଉଥିଲେ।
କରୁଥିଲେ ନା ନାଇଁ ତ ବାଲ୍ୟ ବିବାହ ସ୍ ସେ ଝିଅ ଜନ୍ମ ହଉଣୁ ତାକୁ କେତେ ଆଠ ନଅ ବର୍ଷ ହେଇ
ସାତ ଆଠ ବର୍ଷରେ ବାହାଘର କରିଦଉଥିଲେ। ଆମ ଜେଜେମା ମାନେ ତ ସାତ ବର୍ଷରେ ବାହା ହେଇକି ଆଇଚନ୍ତି।
କି ଆଇଚନ୍ତୀ ବୁଝିଲେ। ସାତ ଆଠ ବର୍ଷରେ ସେମାନେ ବାହା ହେଇକି ଆଇଚନ୍ତୀ ବାଲ୍ୟ ବିବାହ ସେତେବେଳେ କରୁଥିଲେ ସେ ଝିଅ କଣ ଯାଣିଥିଲା ଶାଶୁ ଘରକୁ ଆଉଥିଲା।
ଆଜ୍ଞା କିଛି ନାଇଁ କଣ ଜାଣିବ।
ନା ରୋଷେଇ ଶିଖିଥିବ ନା କଣ କରୁଥିବ ସେ କିନ୍ତୁ ଶାଶୁ ଘରୁକୁ ଆଉଥିଲା କିନ୍ତୁ ଘରେ ଟୋଟାଲି ରଖ୍ ଖି ହିଁ ଦଉନଥିଲେ ଝିଅ ମାନଙ୍କୁ କାହିଁକି ନା ଝିଅ କହେ ହେଲା ମାନେ ଝିଅ ହେଲା ମାନେ କେମିତି ତାକୁ ଏଜ୍ ଅଁ ସା ମାନେ ଅଇକା ଯୋଉଟା ହଁ କେନ୍ତାକୁ ବିଦା କରିବୁ। ଅଇକା ଆମ ଜେନେରେସନ ରେ ଯୋଉଟା ଝିଅ ତିରିଶି ବର୍ଷ ହେଲେ ବି ଘରେ ରହିଲେ କେହି କିଛି କହିଆକୁ ପାଉନାହାନ୍ତି। କିନ୍ତୁ ଆଗକା ଯୁଗରେ କଣ କରୁଥିଲେ ନାଁ ବାଲ୍ୟ ବିବାହ କରିଦଉଥିଲେ ଛୋଟ ବେଳୁ ସେ ଝିଅ ବାହା ହେଇଥିଲା। ପୁଣି ବାହା ହଉଥିଲା କେତେ ଏଜ୍ ଲୋକଙ୍କୁ ଦେନ୍ ଅଧିକ ମାନେ ସେ ମେବି ଦଶ ପନ୍ଦର ବର୍ଷ ଅଧିକା। ଠିକ୍ କଥା କହିଲେ ଆପଣ। ବାପା ସମାନ ପୁଅ ଯୋଉ ମାନେ ପୁଅକୁ ବାହା ହଉଥିଲା। ସେତେବେଳେ ବାହା ହଉଥିଲା ଦେନ୍ ତାପରେ ଯେତେବେଳେ ଝିଅ ଗୋଟେ କଣ ଘରୁ ବାହାରୁକୁ ବାହାର କରେଇ ଦଉନଥିଲେ ତାପରେ ସବୁ କଥାରେ ଝିଅ ମାନଙ୍କୁ ଖୁଣ୍ଟା ଦିଆଯାଉଥିଲା।
ହଁ।
ତୁ ଝିଅ ମାନେ ସେ ଗୋଟେ ମାନେ କଣ ସିଏ ଗୋଟେ ଝିଅ ଟା ହେଇଚି ବୋଲି ତାକୁ ମାନେ ସବୁ କଥା ସହିବାକୁ ପଡୁଥିଲା। ସେ ସବୁକଥା ଶୁଣିକି ହିଁ ରୁହେ ସେ ଘରେ କିନ୍ତୁ ସେଠି ପୁଅ ମାନଙ୍କୁ ବହୁତ ଫ୍ୟାସିଲିଟି ଦିଆଯାଉଥିଲା। ଯେ ପୁଅ ହେଇଚି ମାନେ ଖୁସି ପୁରା ଅଲଗା ପ୍ରକାର। କାହିଁକି ନା ତାଙ୍କ ହଁ- ରାଜା ଠିକ୍ କଥା। ଠିକ୍ କଥା କହିଲେ ତାପରେ ସେ ରାଜା କହିଲେ ଦେନ୍ ତାପରେ ସିଏ ହେଲା ପୁଅ ମାନେ ପୁଅ ହେଇଚି ମାନେ ତାଙ୍କର ଗୋଟେ ଗର୍ବ। ଆମ ପୁଅ ହେଇଚି ମୁଖରେ ଯଉ ମୁହଁରେ ନିଆଁ ଦବ ସବୁ କରିବ ପୁଅ ହେଇ କିଛି ଏ ଜାଗାକୁ ଯିବ ପୁଅ ହେଇଚି ସେ କାମ କରିବ ସବୁ କ୍ଷେତ୍ରରେ ତାଙ୍କର ରହିଲା ପୁଅ ଆଗ। କିନ୍ତୁ ଏବେକା ଡେଟ୍ ରେ ଝିଅ ମାନେ କଣ ନ କରୁଚନ୍ତି କହିଲେ। ଝିଅ ମାନେ ରାଷ୍ଟ୍ରପତି ହେଲେଣି ଝିଅ ମାନେ ଉଡାଜାହାଜ ଚଢିଲେଣି କଉ କୌଣସି କାମ ଝିଅ ପଛୁଆ ଅଛିକି ଆଜିକା ଡେଟ୍ ରେ ଆ
ନା ଜମା ନାହିଁ।
ସବୁ ଜେଗାରେ ଝିଅ ମାନଙ୍କୁ ଏବେକା ଡେଟ୍ ରେ ପୁଅ ଯଉ କାମ କରୁନି ଝିଅ କାମ କରୁଚି। ଏମିତି କି ଯଉ ପଥା- ଯଉ ପ୍ରଥା ଟା ଥିଲା ଆମର କି ଖାଲି ପୁ-ପୁଅ ଜନ୍ମ ହେଲେ ପିଣ୍ଡ ଶ୍ରାଦ୍ଧ ଦବ କି ନିଆଁ ଦବ ମୁ- ମୁହଁରେ ଏବେ ଝିଅ ବି ସେ କାମ ବି କଲାଣି। ମୁହଁରେ ନିଆଁ ବି ଦଉଚି ଝିଅ।
ହଁ।
ହେଲା ଆଉ ସେ ଯୁଗ ଅଛି ମାନେ ଆ-ଏତେ ମାନେ ଯାହା ହଉ ଗୋଟେ ଦୃଷ୍ଟିରୁୁ ଭଲ ହେଲା କଣ ତାପରେ କଣ କରୁଥିଲେ ଝିଅ ସଂଖ୍ୟା ଦିନକୁ ଦିନ କମିଲା କଣ କଲେ ଭୃଣ ହତ୍ୟା କରିଦେଲେ।
ହଁ- ହଁ।
ଦେଖିଲେ ମାନେ ଯେମି- ମାନେ ଯାଇଁଲେ ଯେମିତି ଝୁଅ ହବ ଭୃଣ ହତ୍ୟା କରିଦଉଚନ୍ତି।
ଆଜ୍ଞା।
ସବୁ ମାନେ କଣ ସବୁ କାମରେ ଏବେ ଝିଅକୁ ଫ୍ୟାସିଲିଟି ଏବେ ଆଉ ଆଗକା ଯୁଗରେ ଦେଖ୍ ଖିବାକୁ ଗଲେ ଝିଅ ହଁ ବହୁତ୍ ଫରକ୍ ହେଲାଣି ଝିଅ ମାନେ ବହୁତ୍ ଆଗକୁ ଗଲେଣି ନା ସେଇଭଳି ଝିଅ ମାନେ ଘରେ ରହୁଚନ୍ତି। ନା କିଛି ବି କରୁଚନ୍ତି। ଝିଅ ଆଜି ଝିଅ ଆଜିକା ସବୁ ମାନେ ଝିଅ କଣ ସବୁ କିଛି କରିପାରିଲେଣି ଠିକ୍ କଥା କହିଲେ। ପୁଅ କୁ ଯଉ ଜାଗାରେ ଆମେ ପାଇପାରିବାନି ଝିଅକୁ ସେଇ ଜାଗାରେ ପାଇବା। କହିଲି ପା ଆଜିକା ଡେଟ୍ ରେ ଗୋଟେ ଆ-ଆଗିକା ଯୁଗ ଥିଲା ଗୋଟେ ଝିଅକୁ ଦିନରେ ବାହାର କରେଇ ଦଉନଥିଲେ ଝିଅ ରାତି ଟାଇମ୍ ବି ଖଟୁଚି। ରାତିରେ ବି ବୁଲୁଚି ସେ କଣ ମାନେ ଇଏ ଫ୍ରିଡମ୍ ରେ ବୁଲୁଚି ତାକୁ କହିବାକୁ କେହି ନାହିଁ ଏଠି। କାହିଁକି ନା ସେ ଫାସିଲିଟି ସେ ପାଉନଥିଲେ ଆଗ ଯୁଗରେ ଯଉଟା କି ଏବେ ଆଉ ହଉଚି। ସବୁ ଇଏ ମାନେ କଣ ସବୁ ଜାଗାରେ ଏଇ ଦେଖ ଆପଣ ଯଉ କହିଲେ ଏ ବାଲ୍ୟ ବିବାହ କଥା ବାଲ୍ୟ ବିବାହ କରିଥିଲେ ତ ଝିଅ ଗୋଟିଏ ଶାଶୁଘରକୁ ଗଲା ସେତେବେଳେ କିଛି ଜାଣୁଥିଲା। କି କିଛି କରୁଥିଲା କିଛି ଜାଣିନଥିଲା ତ ସେ ସେଠିକି ବି ଗଲେ ସେଇ ସେଇ ଝିଅ ଘରୁ ବାହାଘର କରିଦଉଥିଲେ ସେଠିକି ବି ଗଲେ ସେ ଶାଶୁଘର ତାକୁ କଣ କ- କହୁଥିବେ ନା ନାଇଁ ଯେ କିଛି ଜାଣିନି କିଛି କରୁନି ସିଏ କିନ୍ତୁ ଛୁଆ ଟା ସେ କିଛି ଜାଣିନି କିନ୍ତୁ ସେଠି କହୁଥିଲେ। ଗୋଟେ ଝିଅ ମାନେ ଗୋଟେ ଝିଅ ହବା ଯେତ୍ ତିକି ମାନେ ସେ ଟାଇମ୍ ରେ ଯେତିକି ଭଲ ଥିଲା ସେତିକି ଖରାପ୍ ବି ଥିଲା।
ହୁଁ ମାନେ ଏବେକା ସାତ ବର୍ଷର ଛୁଆ ଯଉଠି ପ୍ରଥମ ଦ୍ୱିତୀୟ ପାଠ ପଢୁଚନ୍ତି
ଠିକ୍ କଥା।
ସେତେବେଳେ ସାତ ବର୍ଷର ଛୁଆ ବାହା ହେଇଯାଉଥିଲେ।
ରେ ଭାବିଲେ କେତେ କଷ୍ଟ ସେ ଲାଇଫ ତାଙ୍କର ଥିଲା?
ହଁ ନିହାତି।
ମାନେ ସେ ଝିଅମାନଙ୍କୁ ତ ଛାଡ ଝିଅ ମାନ ସେ କିଛି ବି ମାନେ କଣ ତାଙ୍କର ମାଇଣ୍ଡରେ ଝିଅ ମାନେ ଝିଅ ଶବ୍ଦ ହିଁ ତାଙ୍କ ପାଇଁ ଖରାପ ଥିଲା।
ଆଜ୍ଞା।
ଝିଅ ଶବ୍ଦ ହିଁ ତାଙ୍କ ପାଇଁ ଖରାପ ଥିଲା। ଦେନ ତାପରେ ସବୁ ଜାଗାରେ ଝିଅକୁ ଆଲାଉ କରୁନଥିଲେ।
ଜ କୌଣସି ଜାଗାରେ ତ କରୁନଥିଲେ ସବୁ ଜାଗା କଥା କହିଲେ ତ।
କଥା ହଁ ସେଇଟା ବି ଠିକ୍ କଥା। କୌଣସି ଜାଗାରେ ବି ଆଲାଉ କରୁନଥିଲେ ମାନେ ଭାବୁଥିଲେ ଝିଅ ଗୋଟେ କଣ? ମାନେ
ଝିଅ ହସିଲେ ବି କହିବେ ଝିଅ ପାଟି କଲେ ବି କହିବେ ଯାହା କଲେ ଝିଅକୁ କହିବେ।
ଯଦି ଟିକେ ସେ ବଡ ଜୋରରେ କ କଥା କହୁଥିବ ତାକୁ କହିବେ ଏ ତୁ ଝିଅଟା ଏତେ ଜୋରରେ କଣ କଥା କହୁଛୁ? ପାଟି କରୁଛୁ ଏଠି ଏଠି କଣ ପାଇଁ ଠିଆହେଇଛୁୁ ତୁ ଝିଅଟା ହେଇକି? ସିଆଡେ ଯା। ମାନେ ଆ ଆଗେ ଏଇ ଯୁଗରେ କଣ ବାପା ଭାଇଙ୍କ ପାଖକୁ ବି ଝିଅ ଯିବାକୁ ଡରୁଥିଲା ହଁ। ବାପା ମାନେ କାଳେ କଣ କହିବେ କଣ ନାହିଁ? ମାନେ ସବୁ କଥାରେ ତାକୁ କୁହା ହଉଥିଲା।
ଏବେ ଝିଅମାନେ ବାପା ମାନଙ୍କ ସହିତ କାନ୍ଧ ମିଳେଇକି ଚାଲିଲେଣି।
ଠିକ କଥା କାନ୍ଧ ମିଳେଇକି ଚାଲୁଛନ୍ତି କାହିଁକି ନା ଆଜିକା ଡେଟ ରେ ଝିଅର ଅଧିକ ଭୂମିକା ରହିଲାଣି ପୁଅ ଅପେକ୍ଷା। ଯୋଉ ଝିଅ ହଁ ଯୋଉ ଯୋଉ ଝିଅ ଦିନେ କିଛି କରିପାରୁନଥିଲା ସେଇ ଝିଅ ଆଜି ସବୁ କି କରିପାରୁଛି ସେ ସେଇ ଝିଅ ନି ମାନେ କୋଉ କୌଣସି ବି ଆପଣ ନିଜେ ଦେଖନ୍ତୁ। ଆଜିକା ଡେଟରେ ସବୁ ଜାଗାରେ ଝିଅ ଆଗରେ ଅଛି। ଆଉ ସବୁ ଆପଣ ଆଗେ ଦେଖିଥିବେ ସବୁଠି ପୁଅ ଥିଲେ ଏବେ ଦେଖନ୍ତୁ। ଯେକୌଣସି ଜାଗା ହେଉ। କୋଉଠି ଗୋଟେ ଝିଅ ନାହିଁ କହିଲେ ଏଇ ଜାଗାରେ ଝିଅ ନଥିବ। ସବୁ ଜେଗାରେ ଝିଅ। ଝିଅର ଭୂମିକା ଆଜିକା ଡେଟରେ ବହୁତ ବଢିଗଲାଣି। ମାନେ ଝିଅ ବହୁତ ସ୍ମାର୍ଟ ବି ହେଇଗଲାଣି ହଁ ସେଇଟା ବି ଠିକ କଥା। ମାନେ ଯୋଉ ଝିଅକୁ ଯେତିକି ଅବହେଳା କରିଥିଲେ ଆଜିକା ଡେଟରେ ସେଇଟା ରହିବା ଦରକାର।
ତାପରେ ଆହୁରି ଗୋଟେ କଥା ଏ ଯୋଉ ମୋବାଇଲ କି ନେଇ ଗୋଟେ କଥା ପଚାରିବାର ଥିଲା ମୋବାଇଲ। ମୋବାଇଲ କେତେ ଦୂର ଆ ମାନେ କେତେ ଦୂର ଠିକ କେତେ ଦୂର ଭୁଲ କହିଲେ?
ସେମିତି ଦେଖିବାକୁ ଗଲେ ତାର ସବୁ ଜିନିଷର ଦିଟା ଜିନିଷ ଅଛି। ଗୋଟେ ଭଲ ଗୋଟେ ଖରାପ। ଆଜ୍ଞା। ଆପଣ ଯଦି ଭଲଟାକୁ ବାଛିବେ ଆପଣ ଭଲ ହେ ବେ ଆପଣ ଯଦି ଖରାପଟା ବାଛିବେ ଆପଣ ଖରାପ ହେବେ।
ହଁ ମୋ କହିବା କଥା ନାଇଁ ନାଇଁ ମାନେ ସେଇ ମାନେ କଣ କହିଲେ? ସେଇ ଆଗକା ଯୁଗର ମୋବାଇଲ ୟୁଜ ଆଉ ଏବେକା ଯୁଗର ମୋବାଇଲ ୟୁଜ। ତା ଭିତରେ କଣ ଫରକ ଅଛି?
ଆଗକା ଯୁଗରେ ତ ମୋବାଇଲ ନଥିଲା।
ହଁ।
ଚିଠିରେ ଦିଏ ନିଆ ହଉଥିଲେ ଚିଠି ଗୋଟେ ଦିନ ପଠେଇଥିବେ ସିଏ କୋଉ ଦିନ ପହଞ୍ଚିବ ସେମିତି ଗୋଟେ ମାନେ ଥିଲା କି? ନଥିଲା ସେ ଜିନିଷ ସରି ସାରିବଣି ତା ପାଖରେ ଚିଠି ପହଞ୍ଚିବ ସେଥିରେ କିଛି ଲାଭ ଅଛି।
ଆଚ୍ଛା। ସେ ଲୋକ ସେଠି ମରି ସାରିବଣି ମରିକି ତାର ଦଶ ଏଗାର ସରିବଣି କିନ୍ତୁ ସେ ଲୋକର ଚିଠି ଆସିକି ପହଞ୍ଚୁଥିଲା ପନ୍ଦର ଦିନେ ପହଞ୍ଚୁଥିଲା ଠିକ କଥା।
ଏବେ କଣ ଲୋ ଫୋନ୍ ହବା ଦ୍ଵାରା
ହାଁ
ଲୋକ ଫୋନ୍ ମୋବାଇଲରେ ତାଙ୍କ ସେ ସମ୍ପର୍କୀୟଙ୍କୁ ଜଣେଇ ଦେଲେ
ହଁ।
ସେ ସାଙ୍ଗ ସାଙ୍ଗେ ସାଙ୍ଗେ ଜାଣ
ହଁ ତାପରେ ମୋବାଇଲରେ ଆଉ ଗୋଟେ ବେନିଫିଟ୍ କଣ ଆମେ ଯେତେବେଳେ ଆଗେ ହଁ ଆମେ ଯେତେବେଳେ ଆଗରୁ ଯାଉଥିଲେ କିଛି ମାନେ କୋଉ ମାନେ କୁଣିଆ ଘର ଯାଉ କି ବନ୍ଧୁ ଘର ଯାଉଥିଲେ ଆମେ ଆଗେ ତ ଆମେ କଣ କରୁଥିଲେ ଆମେ ଧୋଡି ନା ତାଙ୍କ ଘର ବାଟ ଆମକୁ ଜଣା ଥିଲେ କି? ଜଣା ନଥିଲା ଦେନ ଆମେ କଣ କରୁଥିଲେ ଆମେ ଯେତେବେଳେ ଯାଉଥିଲେ ଆମେ ପଚାରୁଥିଲେ ନା? ୟାଙ୍କ ଘର ଟା କୋଉଠି? ତାଙ୍କ ଘରଟା କଉଠି ଦେନ୍ ଆମେ ଏବେ କଣ କରୁଚେ ଆମେ ମ୍ୟାପ୍ ଦେଖିଲେ ଦେନ ଆମେ ଯାଇଁ କି ଆମ ଜେଗାରେ ପହଞ୍ଚି ଯାଉଚେ। ସାଙ୍ଗେ ସାଙ୍ଗେ ତ ମୁଁ ଆମକୁ ଆମକୁ କିଛି କରିବାକୁ ହିଁ ପଡୁନଥିଲା ସେଇଟା ଗୋଟେ ଆଉ ଆଉ ଗୋଟେ ପ୍ଲସ ପଏଣ୍ଟ ହେଲା ଯେ ଆ ମାନେ କଣ ଫୋନ ଦ୍ଵାରା ଆମେ ଏଇଥିପାଇଁ ଇଏ ହେଲେ ନା ଆଗେକା ଯୁଗରେ ଗୋଟ ଗୋଟେ ମାଁ ଗୋଟେ ଝିଅକୁ କି ପୁଅ କୁ ଦେଖିବା ପାଇଁ ଗୋଟେ ସ୍ୱପ୍ନ ଥିଲା। ମାନେ କଣ ସିଏ ବାହାରେ ରହିଲେ ସିଏ ଦେଖି ପାରୁ ନଥିଲା। ଦେଖି ପାରୁ ଏବେ କଣ ସେ ଭିଡିଓ କଲ ମାଧ୍ୟମରେ ଆରାମ ସେ ଦେଖିପାରୁଛି।
ହଁ ନିହାତି।
ଭିଡିଓ କଲ୍ ମାଧ୍ୟମରେ ଆରାମ ସେ ଦେଖି ପାରୁଛି ଦେନ୍ ତାପରେ କଣ? ସବୁ ଜିନିଷରେ ମାନେ କଣ ମୋବାଇଲ ୟୁଜ ଟା ଆମକୁ ବହୁତ ମାନେ ଏଇ ଗୋଟେ ଜିନିଷ ଖରାପ ହେଲା କଣ? ନା ଏବେକା ଯୋଉ ଛୁଆ ମାନେ ୟୁଜ୍ କରୁଚନ୍ତି ଫୋନ ଟାକୁ ଯୋଉ ଛୋଟ ଛୋଟ ଛୁଆ ମାନେ ସେଇଟା ହିଁ ଫରକ ପକଉଚି ଯେ ମାଁ ମାନଙ୍କର ଗୋଟେ କାମ ହେଲା କଣ କହିଲେ ସିଏ ଆଜିକା ଡେଟ ରେ ଯୋଉ ଛୁଆମାନଙ୍କୁ ଫୋନ ଦେଇ ଦଉଚନ୍ତି। ଦେ କାମ କରୁନି ଦେ ପୁଅକୁ ଫୋନ ଦେଇଦେ ସିଏ ତାର ଖାଉ ସେ ଛୁଆ ଟା କଣ ଖାଇଲା ସେ ଜାଣି ପାଇଲା କି ସେ ଜାଣି ପାଇଲାନି ସେ ଛୁଆ ଜାଣି ପାଇଲା କଣ ଖାଇଲା? ସେ ତା ମାଁ କଣ କଲା ତାକୁ ଦେଇଦେଲା ଫୋନ ଧରେଇଦେଲା ଫୋନ୍ ଧରେଇଲା ଏଇଥିପାଇଁ କି ମୋ ପୁଅ ଖାଇଦବ ଠିକ କଥା ହଁ। କାମ କରୁଚନ୍ତି କିନ୍ତୁ ସିଏ ସେଇଟା ଜାଣି ପାରୁନାହାନ୍ତି ଆ ଦ୍ଵାରା ନିଜ ପିଲାର କ୍ଷତି ହଉଚି।
ହଁ ନିହାତି କ୍ଷତି ହଉଚି।
କାଇଁ ନା ଆଜିକା ଡେଟ୍ ରେ ଆପଣ ଦେଖନ୍ତୁ ସେ ଛୁଆ ଯେତେବେଳେ ଫୋନ ରେ ଦେଖୁଚି ପୁରା ଏମିତି ଆଟେନଡେନ୍ଡ ହେଇଯାଉଚି ଫୋନରେ ଯେ ତା ଫୋନ କାଣିକି ନେଇ ଆସିବେ ଆପଣ ସେ ପାଗଳ ଭଳିଆ ହଉଚି।
ହଁ ପାଗଳ ଭଳିଆ ହଉଚି ବାହାର ଜିନିଷ ମାନେ ସିଏ ଯଦି ଫୋନ ଦେଖୁଛି ସିଏ ବାହାର ଜିନିଷ କିଛି ଜାଣୁନି।
କିଛି ଜାଣୁନି ଦେନ୍ ଆଗେ କଣ କରୁଥିଲେ ମାଁ ମାନେ ବୁଲେଇବାଲେଇ ବାରିରେ ଏଇଟା ଦେଖା ସେଇଟା ଦେଖା ସେଇଟା ଦେଖିକି ଛୁଆ ମାନେ ଜାଣୁଥିଲେ ବାହାରକୁ ପିଲା ଆଇଲା ବାହାରକୁ ଉଲା ଆଇଲା। ଆକ୍ଟିଭ ହେଲା ସବୁ ଜିନିଷ ଆଇଲା। ଏଇଟା କଁ ଜାଣି ପାଇଲା କି?
ଆଜ୍ଞା।
ସବ୍ ସେଇ ଭଳିଆ କଥା ସବ୍ ମାନେ କଣ ସିଏ ଏବେକା ମାନେ କଣ ମା ମାନେ ଚାହୁଁଚନ୍ତି କେମତି ଛୁଆଟା ମୋର ଖାଇଦଉ। କିନ୍ତୁ ସେ ଜାଣି ପାରୁନେଇ ସେଇ ଛୁ ଜଲଦି ଖାଏ ମୋ କାମଟା ସରିଯାଉ। ଠିକ୍ କଥା କିନ୍ତୁ ସେ ସେଇଟା ବୁଝିପାରୁ ନାହାନ୍ତି ଛୁଆଟା ଖାଇବା ନ ଖା ମାନେ କଣ ଏ ଖାଦ୍ୟ ଖାଇବା ତାର ସେ କିଛି ବୁଝି ହିଁ ପାରୁନି। କିଛି ବୁଝି ପାରୁନି ଓଲଟା ଯାହା କହୁଚି ତା ସେ ପୁଅ ଖାଇସାଇଲା ପରେ ତାକୁ ପଚାରିବୁ ପୁଅ ତୁ କଁ ଖାଇ ସେ କହିପାରିବ? ସେ ତ ଫୋନ୍ ରେ ଆଟେଣ୍ଡେ ରହିଲେ ସେ ଖାଇବ? ଆଉ ତାକୁ ପଚାରିବ ଫୋନ୍ ରେ ସେ କଣ ଦେଖିଲା ସେ ସେଇଟା ଜାଣିପାରିବ।
ସବୁ କହି ଦବ ଗାଇ ଯିବ।
ହଁ ଫୋନ୍ ରେ କଁ ଦେ